ହାଲୋ ହଁ ହଁ କୁହ।
ହଁ ସାଙ୍ଗ କେମିତି ଅଛନ୍ତି ଆପଣ?
ହଁ ମୁଁ ବହୁତ୍ ବଢ଼ିଆ ଅଛି। ଆଉ ତମେ କେମିତି ଅଛ?
ମୁଁ ବି ବହୁତ୍ ଭଲ ଅଛି। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ତ ଭଲ ଅଛି। ଟିକେ ଅସୁସ୍ଥ ଥିଲା। ବର୍ତ୍ତମାନ ଏବେ ସୁସ୍ଥ ଅଛି।
ହଉ ଆଚ୍ଛା ଠିକ୍ ଅଛି। ଆଉ ଆପଣ ଜାଣିଛନ୍ତି ଆମର ପୃଥିବୀର ସବୁଠାରୁ ବଡ ପର୍ବ କୋଉଟା?
ମତେ ଟିକେ ପାଠ ପଚାରନି। ସାଠ ପଚାରିଲେ ମୁଁ ବହୁତ ବଢିଆ ସେ ଉତ୍ତର ଦେବି।
ପାଠ ନୁହେଁ ସେଟା ଜାଣିବା କଥା। ଆମର ଓଡିଶାର ରଥଯାତ୍ରା ଜାଣିଛନ୍ତି?
ହଁ ହଁ ବହୁତ ପ୍ରସିଦ୍ଧ ମୁଁ ଜାଣିଚି।
ହିଁ ଆମର ଭାରତର ସବୁଠାରୁ ବଡ ଗଣ ପର୍ବ।
ଓହୋ। ଆଚ୍ଛା ଯାହା ହଉ ମୁଁ ତ ଆପଣଙ୍କ ପାଖରୁ ନୂଆ କଥା ଟିଏ ଶୁଣିଲି। ତ ଏଇଟା ଯେହେତୁ ମାନେ ମୁଁ ଯେହେତୁ ଜାଣିନଥିଲି ତ ମୋ ପାଇଁ ଏଇଟା ନୂଆ କଥା। ନୂଆ କଥାଟିିଏ।
ଆଚ୍ଛା। ଆପଣ ରଥଯାତ୍ରାରେ କେବେ ଯାଇଛନ୍ତି ଜଗନ୍ନାଥ
ହଁ। ହଁ ଯାଇଚି ରଥ ବି ମୁଁ ଠା ଠାକୁରଙ୍କୁ ବହୁତ ପାଖରୁ ଦେଖିକି ମୁଁ ବହୁତ ଖୁସି ହୋଇଗଲି। କାହିଁକିନା ମୋ ଜୀବନ ଧନ୍ୟ ହୋଇଗଲା। ମୁଁ ଏତେପାଖରୁ ପୁଣି ଅଁ ରଥଯାତ୍ରା ଭଳି ଦିନରେ ମୁଁ ଠାକୁରଙ୍କୁ ଦର୍ଶନ କରିଚି। ମୁଁ ମାନେ ନିଜକୁ ବହୁତ ଗର୍ବ ଅନୁଭବ ମୁଁ ବହୁତ୍ ଖୁସି ହୋଇଗଲି କି, ଯାହା ହଉ ମୋ ଭାଗ୍ୟରେ ଥିଲା ଆଜି ମୁଁ ଜଗନ୍ନାଥଙ୍କୁ ଏତେ ପାଖରୁ ଦେଖିଲି। ତାଙ୍କ ଧ ତାଙ୍କ ରସି ଧରିକି ମୁଁ ତାଙ୍କୁ ଟାଣିଲି ମୁଁ ବହୁତ୍ ଖୁସି।
ତ ଆପଣ ତ ବହୁତ୍ ଭାଗ୍ୟବାନ। ଆପଣ ରଥଯାତ୍ରାରେ ଯାଇକି ରଥ ଦଉଡି କି ଧରିଛନ୍ତି ଆପଣ। ମୁଁ ର ଥଯାତ୍ରା ରେ କେବେ ଯାଇନି ଜଗନ୍ନାଥଙ୍କ ମନ୍ଦିର। କିନ୍ତୁ ଜଗନ୍ନାଥଙ୍କୁ ବହୁତ ଥର ଦର୍ଶନ କରିଚି। ଭଗବାନଙ୍କୁ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା କେବେ ଭଗବାନ ରଥଯାତ୍ରାରେ ମତେ ଡାକନ୍ତୁ। ମୁଁ ଯେ କେବେ ଯାଏ ଭଗବାନଙ୍କ ରଥ ଟାଣିକି ଆସେ। ସେଇଟା ମୋର କେବଳ ଅଛି ମୋର ଗୋଟେ ଅ ସ୍ୱପ୍ନ କହିଲେ ବି ଚଳେ।
ତ ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ତୁମର ଏଇ ସ୍ୱପ୍ନ ଯଥାଶୀଘ୍ର ଅଁ ମାନେ ଯଥା ଶୀଘ୍ର ତମର ମାନେ ଆଶାଟା ପୂରଣ ହେଇଯାଉ। ତୁମକୁ ଭଗବାନ ମାନେ ଡୋରି ଲଗାନ୍ତୁ, ତୁମେ ଜ ଜଗନ୍ନାଥ ପାଖକୁ ଯାଅ। ଠାକୁରଙ୍କୁ ଦର୍ଶନ କର। ବହୁତ ବଢିଆସେ ଠାକୁରଙ୍କ ଭୋଗ ଖାଇକି ଅଭଢା ଖାଇକି ଆରାମସେ ବୁଲାବୁଲି କରିକି ଜଗନ୍ନାଥ ଦର୍ଶନ କରିକି ଆସ। ପୁଣି ରଥ ଭଳିଆ ପବିତ୍ର ଦିନରେ ଯାଅ।
ଆପଣ ଏତେ କଥା କହିଥିବାରୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଆଉ ଆପଣ ପୁରୀରେ କୋଉ କୋଉ ଜାଗା ସବୁ ବୁଲିଛନ୍ତି କୋଣାର୍କ ମନ୍ଦିର ଯାଇଛନ୍ତି?
ମୁଁ ପୁରୀରେ ଯାଇଚି ରାମଚଣ୍ଡୀ ମନ୍ଦିର।
କୋଣାର୍କ ମନ୍ଦିର ଯାଇଛନ୍ତି?
ସେସବୁ ବିଷୟରେ ଛାଡନ୍ତୁ ଆମେ କେଉଁ ବିଷୟରେ ଆମେ ଆଲୋଚନା କରିବାନି ଆମେ ଆମ ବିଷୟରେ ଆଲୋଚନା କରିବା କେଉଁ ଜାଗା କି। କେଉଁ ଘର ସେସବୁ କଥା କହିବାନି ଏବେ ଆମେ ପରେ କଥା ହେବା ସେସବୁ ବିଷୟରେ ଏବେ ଆଉ କିଛି ବିଷୟରେ। ଆପଣ କହିଲେ ମୁଁ ଆପଣଙ୍କ ପାଖରେ ଚିର ପକୃତ ରହିବି
ଓ ଆପଣ କହୁଛନ୍ତି ଆଉ ଆମେ ଦାର୍ଶନିକ ସ୍ଥାନ ବିଷୟରେ ପଛରେ କେବେ କଥା ହବା
ପଛରେ କେବେ କଥା ହେବ ସୁବିଧା ଅସୁବିଧା ଦେଖିକି ଭଲ ଦିନ ଦେଖିକି କଥା ହେଲେ। ଏଇଟା ଟିକେ ଅଧିକ ଖୁସି ଲାଗିବ।
ଓ ଆଚ୍ଛା ଆପଣ ବାଡିରେ ସବୁ କୋଉ କୋଉ ଗଛ ଲାଗିଛି ଆପଣ କହିଲେ।
ଆମ ବାଡିରେ ମନ୍ଦାର ଗଛ ଆମ ବାଡିରେ କିଛି ଗଛ ନାହିଁ। ହଁ ଆମ ଘର ପାଖରେ ଯୋଉଟା ଲାଗିଛି ମୁଁ ସେଟା।
ହଁ କେଉଁ କେଉଁ ଗଛ ଲାଗିଛିସବୁ ଫୁଲ ଲାଗିଛି ଆପଣଙ୍କ ପାଡିରେ କୋଉ କୋଉ ସବୁ ଫୁଲ ଗଛ ଲାଗିଛି କୋଉ କୋଉ ସବୁ ଫଳ ଗଛ ଲାଗିଛି।
ମୁଁ କହିଲି ବୋଧେ ଆମ ବାଡ଼ିରେ କୌଣସି ଗଛ ଲାଗିନି କାହିଁକିନା ଆମର ବାଡ଼ି ବହୁତ ଦୂରରେ। ବହୁତ ଦୂରରେ ମାନେ ଆମ ଘର ଠାରୁ ମିନିମମ୍। ହଁ ତିରିଶ ତିରିଶ ସାତ ବୋଧେ ହବ ତିରିଶି ଏମିତି ହାତେ। ହାତରେ କାଉଣ୍ଟ କଲେ ତ ତିରିଶ ହାତ ହବ ଆମ ବାଡି ତ ସେତେ ବାଟକୁ କିଏ ଯିବ। ତ ସେଥିପାଇଁ ଆମ ଘର ପାଖରେ ଯୋଉଁ ଫୁଲ ଗଛ ସବୁ ଅଛି ମୋ ମା ସେଇଠୁ ଫୁଲ ସବୁ ତୋଳି ଆଣିକି ଠାକୁର ଠାକୁରଙ୍କ ପାଖରେ ଲଦେଇଦିଏ।
ଆଚ୍ଛା ଆପଣ ଘର ପାଖରେ କେଉଁ କେଉଁ ସବୁ ଫୁଲ ଗଛ ଅଛି ନାଁ ଟିକେ ମତେ କହିଲେ।
ମନ୍ଦାର ଗଛ ଟଗର ଗଛ ଆଉ କାଠ ଚମ୍ପା ଗଛ। ଆଉ ଆମ ଘର ସିଧାରେ ଫଳ ବିଷୟରେ କହିବାକୁ ଗଲେ ତକୋଳି ଗଛ ଅଛି
ତ ଅଳା କୋଳି ଗଛ ଅଛି ତ ଏଇ ସବୁ। ଗଛ ତାପରେ ହଁ ବରକୋଳି ଗଛ ଗୋଟେ ଅଛି ସେଇଟା ମୁଁ ନିଜେ ଲଗେଇଛି ଛୋଟଟେ ହେଇଛି ଆଉ ବଡ଼ ହେଲେ ମୁଁ। କହିବି।
ଆଚ୍ଛା ବଢ ହେଲେ ଯେବେ କୋଳି ହବ ସେ ଗଛରେ ତେବେ ଆପଣ ଆମକୁ ଦେବେ।
ବଡ ହଉ ଠାକୁରଙ୍କୁ ଏତିକି ଡାକ ମୋ କୋଳି ଗଛ ଟା ବଞ୍ଚିଚିକି ରହିଥାଉ। ସାରା ଜୀବନ ଏମିତି ବଞ୍ଚିକି ଗଛଟା ରହୁ ଯେବେ ବି କୋଳି ହବ ମୁଁ ପ୍ରଥମ କୋଳି। ତୁମ ପାଖରେ ହିଁ ଦେବି।
ହଉ ତାହେଲେ ଠିକ୍ ଅଛି ଆଉ ଆପଣଙ୍କ କୁହନ୍ତୁ ଆପଣଙ୍କ। ଆଉ ରଜ ପାଇଁ କେମିତି କଣ ସବୁ ଚାଲିଛି ଆପଣଙ୍କ ଗାଁ ରେ ସବୁ ସାଜସଜା ଆଉ ଆପଣ ରଜ ପାଇଁ କଣ ସବୁ ଭାବିଛନ୍ତି।
ମୁଁ ତ ବହୁତ କିଛି ଭାବିଛି। କିନ୍ତୁ ମାନେ ବହୁତ ଦୁଃଖର କଥା କି ଏଇଟା କି।
ଆଚ୍ଛା ଆପଣ ପ୍ରଥମାଷ୍ଟମୀ ବିଷୟରେ ଜାଣିଛନ୍ତି ପ୍ରଥମାଷ୍ଟମୀ ବିଷୟରେ।
ପ୍ରଥମା ଅଷ୍ଟମୀ ବିଷୟରେ ମୁଁ ଜାଣିଛି କିନ୍ତୁ ମୁଁ ଆପଣଙ୍କ ପାଖରେ କହିବା ପାଇଁ ଚାହୁଁନି। ଯେହେତୁ ମୁଁ ଘରର ସାନ ଝିଅ ସେଥିଲାଗି।
ଓହୋ ଆଚ୍ଛା ଆପଣ ଯେହେତୁ ଘର ସାନ ଝିଅ ଆପଣଙ୍କର ମନ ତାହେଲେ ଦୁଃଖ ଆଉ।
ହଁ ମୋ ମନ ବହୁତ ଦୁଃଖ।
ଆଉ ମୁଁ କିନ୍ତୁ ଆମ ଘରର ବଡ ସେଥିପାଇଁ ମୋ ମନଖୁତି ଟା ବହୁତ ଖୁସି ଆଉ ସତ ନୂଆ ଡ୍ରେସ ତ ଆମେ ପିନ୍ଧୁ ଯେହେତୁ ମନ ତ ଖୁସି ରହିବ ନା।
ସେଥିପାଇଁ ମୋ ମାମୁଁ ଘରେ ମତେ ଦିଅନ୍ତି।
ସାନ ମାନଙ୍କର ବି ଡ୍ରେସ ହୁଏ କାଁକନା ବଡ ମାନ ସବୁବେ ପିନ୍ଧେ ବୋଲି କିଛି ମାନେ ନଁ ନା ସାନମାନୋନେ।
ମୁଁ ମୋ ମୁଁ ମୋ ବକ୍ତବ୍ୟ ଏଇଟା ତୁମକୁ ଦେଇପାରିବି କି।
ହଁ କୁହନ୍ତୁ କୁହନ୍ତୁ।
ମୁଁ ବୁଝୁଛି ମୁଁ ସବୁ ଜାଣୁଛି। ଘରର ସାନ ଝିଅ ମଧ୍ୟ ପିନ୍ଧି ପାରିବ କିନ୍ତୁ ସେ ଖୁସି ମିଳିବ ନାହିଁ।
ଓ ଆଚ୍ଛା ଆଚ୍ଛା।
ଯେଉଁ ଖୃସି ବଡ଼ମାନଙ୍କ ଠାରୁ ମିଳିବା କଥା ସେ କହୁଛି ଆମ ସ୍ଥାନ ମାନଙ୍କ ଠୁ ମିଳିବନି ଆମେ କଣ ଖାଲି ପିଠା ଖାଇବା ପାଇଁ ଯୋଗ୍ୟ କ ନା ଏଟା ଅସମ୍ଭବ ତ ସେଥିପାଇଁ ଆମେ ନୂଆ ଡ୍ରେସ ପିନ୍ଧିବାନି କି କି ଯେ କୌଣସି ପିଠା ହେଇଥିବ ତାଙ୍କୁ ଖାଇବା କଥା ନୁହଁ। ତ ଯୋଉମାନେ ବି ଘରର ସାନ ଝିଅ ମୁଁ ସେଇମାନଙ୍କୁ ଗୋଟଏ କଥା କହିବି। ତ ଏଇଟା ପୁରା ଭୁଲ ଆମେ ପିଠା ଖାଇବାନି, କି ଆମେ ନୂଆ ଡ୍ରେସ୍ ପିନ୍ଧିବାନି ଯେଉଁ ବଡ଼ ପିଲାମାନେ ପିନ୍ଧୁଛନ୍ତି ଆମେ ତାଙ୍କୁ ଅନେଇକି ମନ ଦୁଃଖ କରିକି ରହିଯିବାଟା ଠିକ କଣ ମିଳିବ ସେ ପିଠାରୁ? ଯେଉଁଠି ଟିକିଏ ଖୁସି ନାହିଁ, କଣ ମିଳିବ ସେ ଡ୍ରେସ ରୁ ଯେଉଁଠିିକେ ଆନନ୍ଦ ନାହିଁ, ମୁଁ ଯଦି ଭୁଲ କହୁଥଥିଲି ତାହେଲେ ତମେ ମୋତେ କ୍ଷମା କରିଦେବ।
ଆଚ୍ଛା ଆପଣଙ୍କ କହିବାର ଅର୍ଥ ହେଲା ଯେମିତି ଘରର ବଡ ପୁଅ ବା ଜ୍ୟେଷ୍ଠ ପୁତ୍ର ଯେମିତିଙ୍କୁ ତାଙ୍କୁ ଯେମିତି ପୂଜା କରାଯାଏ ପିଠା ଖୁଆଇ ଦିଆଯାଏ। ମିଠା ଖୁଆଇ ଦେଇ ଯାଏ। ଆଉ ବେକରେ ମାଳି ଫୁଲ ପଡେ, ନୂଆ ଡ୍ରେସ ପିନ୍ଧନ୍ତି ଚନ୍ଦନ ଟିପା ଲଗାନ୍ତି, ବସା ସେମିତି କିନ୍ତୁ ଆପଣଙ୍କୁ ପୂଜା କରିବା କଥା ଆପଣ କହିବା କଥା ହେଲା ଏଇା। ଆପଣ ତାହେଲେ ଭିତରେ ଭିତରେ ଜଳୁଛନ୍ତି କି? ଆମେ ଯେହେତୁ ଘର ସ୍ଥାନ ଆମେ ପୂଜା ହେଇପାରୁନୁ ମାନେ ଆମେ ବଡ ମାନଙ୍କ ଉପ ଉପରେ ହିଂସା କରିବୁ।
ନହିଁ ମୁଁ ହିଂସା କରୁନି କିନ୍ତୁ ମୋତେ ବହୁତ କଷ୍ଟ ଲାଗେ। ମାନେ ମୁଁ ମଁ କଷ୍ଟ କହିଲେ ମୋ ଆଖିରୁ ଲୁହ ବାହାରି ପଡିବ, ମୁଁ ପୋଛିବା ପାଇଁ କିଛି ଆଣିନି। ତ ମୁଁ ସେଥିପାଇଁ ସେ ବିଷୟରେ କିଛି ନ କହିକି ଆପଣ ଆଉ କିଛି ମୋତେ ପାରିଲେ ମୁଁ ଆପଣଙ୍କଖେ ଚିର ଉପକୃିତା ରହିବି।
ଏଇଟା କଣ ଏତେ କଷ୍ଟ କଥା ନୂଆ ଡ୍ରେସ୍ ତ ସମସ୍ତେ ପିନ୍ଧୁଛନ୍ତି ଆପଣ ପିନ୍ଧିବେ ସେଥିରେ କଣ ଅଛି?
ଫିିଲି ବୋଧେ ଅପ୍ ଆପଣଙ୍କୁ ନୂଆ ଡ୍ରେସ୍ ପିନ୍ଧିବାରେ ସେ ଆନନ୍ଦ ମିଳିନାହିଁ ଯେଉଁ ଆନନ୍ଦ ବଡ଼ ପିଲାଙ୍କ ପାଖରୁ ମିଳୁଛି। ସେମାନେ ବନ୍ଦା ହେବେି ଆମେ କଣ ଅନେଇବା ନା ଏଇଟା ଅସମ୍ଭବ।
ହଁ ଆପଣ ଅନେଇବେ ଆପଣ ଅନେଇବେ ପାଇଁ ତ ଜନ୍ମ ହେଇଛନ୍ତି ଅନେଇବେ ଆପଣ ସେଥିରେ ଆମର କିଛି ଆୟସ ନାହିଁ।
ହଁ ମୁଁୟା ମୋରଏଇ ଚକ୍ଷୁ ଥିବା ପର୍ଯ୍ୟନ୍ତ ମୁଁ କେବେ ବି ଅନେଇ ପାରିବିନି ଯେହେତୁ ମୁଁ ବଡ ନୁହଁ। ମୋର ବି ଗଟେ ଇଚ୍ଛା ଅଛି ମୁଁ ବି ବନ୍ଧା ହେବି ମୋର ବି ଇଚ୍ଛା ଅଛି। ମତେ ସମସ୍ତେ କହିବେ ଆରେ ତୋର ଆଜୀ ଅଷ୍ଟମୀ ଯା ହଉ। ତମ ଘରର ଆଜି ବଡ ଝିଅ ବୋଲି ତମର ଆଜି ଅଷ୍ଟମୀ। ଏଇ କଥା ପ୍ରତି ମତେ କେହି ବି କହୁନାହାନ୍ତି। ଆଉଠୁ ବଡ ଦୁଃଖର କଥା ଆଉ କିଛି ଅଛି? ମୋ ପାଇଁ ତ କିଛି ବି ନୁହଁ।
ଦୁନିଆରେ ବହୁତ କିଛି ଦୁଃଖ ଅଛି, ଅପଣ ଯଦି ଏଇଟା କହିବେ ଏଇଟା ଗୋଟେ ଦୁଖରୋଏ ବୋଲି ତାହେଲେ ମୁଁ ଆପଣଙ୍କୁ କିଛି କହି
କିଛି କହିପାରିବେନି? ଯଦି ନ କହିପାରିବେ ନ କହି ପାରିବେ ମୁଁ ଆପଣଙ୍କୁ କିଛି ବି କହୁ କିଛି ବି କହିବିନି ଠିକ୍ ଅଛି ମୁଁ ଆପଣଙ୍କୁ କିଛି ବି କହିବିନି। କିନ୍ତୁ ମୋ ପାଇଁ ଏଇଟା ବହୁତ ବଡ଼ ଦୁଃଖ।
ଏତେ ଲୋକଙ୍କର ଦୁନିଆରେ କେତେ ଦୁଃଖ ଅଛି କୋଉ କଲେ ସ୍ତ ଲୋକମାନେ ବଞ୍ଚୁନ୍ତି। ଆଉ ଆପଣଙ୍କର ଏଇଟା ଗୋଟ ପ୍ରଥମା ଅଷ୍ଟମୀରେ ନୂଆ ଡ୍ରେସଟା ପିନ୍ଧି ପାରନ୍ତେ ବୋଲି ପୂଜା ହେଇପାରନ୍ତେ ବୋଲି
କିଏ କହିଲେ ନୂଆ ଡ୍ରେସ ନୂଆ ଡ୍ରେସ ନାହିଁ ବୋଲି। ଆରେ ମୋର ଯେତିକି ନୂଆ ଡ୍ରେସ ଥିବ ନା ମୁଁ ବୋଧେ ନିଜ ଗର୍ବର ସହ କହିବିକି ଆମ ଘର ପାଖ ତା ଆମ ଘର ପାଖରେ ଯିଏ ଯେତିକି ଘର ଅଛି ଅଷ୍ଟମୀରେ ଖାସ୍ କରିକି। ମୋ ମାମୁଁ ଘରେ ମତେ ଦିଅନ୍ତି ମୁଁ ନିଜରେବି ମୁଁ ନିଜେରେବି କରେ। ମୋ ଭଉଣୀ ବି ମୋପାଇଁ ଗୋଟେ କରିଦିଏ ତିନିହଳ ଡ୍ରେସ୍ ହେଲାଣି ଏଠି ମୋପାଇଁ। ତ ଦୁଃଖ କଣ ସେକଥା ନୁହଁ ଦୁଃଖ ଏଇଠି ଅଛିକି ମୁଘରର ସାନ।
ଘରର ସାନ ହେଲେବି କଣ ଘର ଲୋକତ ଆପଣଙ୍କୁ ସମ୍ମାନ ଦଉନାହାନ୍ତି।
ସମ୍ମାନ ସନ୍ ସମ୍ମାନ ଭାଡ଼େମେ ଯାଅ ସମ୍ମାନ। ଅଷ୍ଟମୀରେ କିଏ କାହାର ନୁହଁନ୍ତି କେବଳ ବଡ଼। କେବଳ ବଡ଼ ବଡ଼ ଲୋକ ବଡ଼ ପୁଅ ହଉ ବଡ଼ ଝିଅ ହଉ।
ଉପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଆପଣ ଟିକେ ସୁଦ୍ଧା ଓଡିଆରେ କୁହନ୍ତୁ ଅ ବୁଝିପାରୁଥିବେ ମୁଁ କଣ କହିବାକୁ ଆପଣଙ୍କୁ ଚାହୁଁଛି।
ସେମିତିତ ହେଇଯାଏ ତଟିକେ ଆଡଜଷ୍ଟବି ହେଇଯେ ହବା ପାଇଁ ପଡ଼ିବନା ତଗୋଟେ ଗୋଟେ କ ଥାରେହିଁ ବାହାରି ଯାଏ ତକଣ କରିବା।
କଣ କରିବା ସେଇଟା ସେଇଟାହିଁ ଟୋଟାଲି ଗୋଟିଏ କଲକୁ ଆମର ଅଁ ଖରାପହିଁ କରିଦବ।
ଆପଣଙ୍କର ଭୁଲ ଧାରଣା କେବେବି ସେସବୁ ହୁଏନି ଭୁଲ ଧାରଣା। ମୁଁ ମାନେ ତମ ମୁଁ ଠିକ୍ ଅଛି ଆମର ଏଇ କଲ୍ଟାକୁ ତୁମେ ଚେକ୍ କରିଦେବ ତାପରେ ତମେ ମୋତେ କହିବ। ସେମିତି କିଛିବି ନଥାଏ ତକଥାଟାକୁ ମ୍ୟାନେଜ କରିବାର ଅଛି ଯୋଉଠିବି ଆମର ଗୋଟେ ତ୍ରୁଟି ରହିଯାଉଛି ତସେଇଠି ଆମେ ଗୋଟେ କଥାଟାକୁ ମାନେଜ କରିବାର ଅଛି ତସେଇଟା ହିଁ ବହୁତ୍ ଇମ୍ପୋର୍ଟାଣ୍ଟ।
ଆଚ୍ଛା।
ତତମେ ଯଦି ସେଜାଗା ଉପରେ ମ୍ୟାନେଜ ନକରିପାରୁଛ ତସେଇଠି କିଏ କଣବା କରିପାରିବ।
ଆଚ୍ଛା ଆଚ୍ଛା ହଉ ଆପଣଙ୍କ କହିବା କଥା ଅନୁସାରେ ମୁଁ ତାହେଲେ ଆପ୍ ପାଳନ କରିବି ଆପଣଙ୍କ କଥାଟିକୁ ଆଁ ଆପଣ କୁହନ୍ତୁ। ହଁ ଆପଣ କୁହନ୍ତୁ ଆମର ଶୁଣନ୍ତୁ ଆପଣ କୁହିଲେ ଆମର କେତେଟା ଦିଗ ଅଛି?
ଦିଗ ଆପଣଙ୍କୁ ମୁଁ କହିଲି ଆପଣ ମତେ କିଛିବି ଏସବୁ ବିଷୟରେ ପଚାରନ୍ତୁନି କାହିଁକିନା ମୁଁ ହଁ ଜାଣିଛି ବଟ୍ କୋଉଠି କଣ ଯଦି ଟିକେ ଭୁଲ୍ ଭାଲ୍ କହିଦେବି ପୁଣି ଆପଣ ମାନେ ଖା କରି ମୁଁ ଏଥିରେ ବେଜିତ୍ ହେଇଯିବି ତ ମତେ ଯଦି ଆପଣ କିଛି ଏସବୁ ବିଷୟରେ ପଚାରେ ସେକେଣ୍ଡ ଟାଇମ୍ ଆପଣଙ୍କ
ଙ୍କର ଭୁଲ ହବ ତେବେ ମୁଁ କହିଦେବି ଠିକ୍ ଉତରଟା କଣ ସେଥିପାଇଁ ଆପଣଙ୍କୁ ପଚାରୁଛି।
ନାଇଁ ମୋର ଭୁଲ୍ ହବା ପାଇଁ ମୁଁ ଚାହୁଁହିଁ ନାହିଁ କହିବା ପାଇଁ ମୁଁ ଚାହୁଁହିଁ ନାହିଁ।
ହଉ ଆପଣ ଯଦି କହିବାକୁ ଚାହୁଁନାହାନ୍ତି ତେବେ ଆପଣ
ଯଦି ଆପଣ ମୋତେ ଅନୁମତି ଦେବେ ତାହେଲେ ମୁଁ ଆପଣଙ୍କୁ କିଛି ପଚାରିବି?
ହଁ ଆପଣ ପଚାରୁନାହାନ୍ତି ମୁଁ ଆପଣଙ୍କୁ ଅନୁମତି ଦେଲି।
ତ ତ ଆମେ ଯୋଉ ଅଣ୍ଡା ଖାଉଚନ୍ତି ତ ଅଣ୍ଡାର ଉପର ଅଂଶ ଅଂଶକୁ ଆମେ କଣ କହିବା?
ଉପର ଅଂଶକୁ ଆମେ ଓଡିଆରେ କଣ କହିବା ସେଟା ମୁଁ କିନ୍ତୁ କହିପାରିନି ଇୟା ଇଂରାଜୀରେ ଯଦି କ କିଛି କହିବ ମୁଁ ଜାଣିଚି। କିନ୍ତୁ ଇଂରାଜୀଟା ମୁଁ କହିପାରିବି ନାହିଁ।
କହିପାରିବେନି ଆଚ୍ଛା ଠିକ୍ ଅଛି। ତଆମେ ସେକିଶୋରେ ଯୋଉ ଖାଉଛନ୍ତି ଅଣ୍ଡାର ଯୋଉ ହଳଦିଆ ଅଂଶ ଟାକୁ ଆମେ ଖାଦ୍ୟ ଭାବରେ ଖାଉଚନ୍ତି। ତ ତାକୁତ ଆମେ କହିପାରିବାନା ଓଡ଼ିଆରେ।
ହଁ ସେଟାତ ଆଃ କେଶରବା ଆପଣ କହିସାରିଲେଣି ନା।
କେଶର ନୁହଁତ ତାର ଅନ୍ୟ ଏକରବି ନାମ ଅଛି ଆମେ ସେଇଟା ବିଜ୍ଞାନ ବହିରେ ମଧ୍ୟ ପଢି ଆସୁଚନ୍ତି। ତ ସେଇଟା ମୁଁ ପଚାରୁଛି ଆପଣଙ୍କୁ?
ସ୍ନେହ ସାର କଥା ଆପଣ କହୁଛନ୍ତି।
ସ୍ନେହ ସାର। ନା ମୁଁ ସ୍ନେହ ସାର ବିଷୟରେ କାହିଁକିଁ କହିବି। ଆପଣ ବୁଝିପାରୁନାହାନ୍ତି କି। ମୁଁ କହିଲି ଅଣ୍ଡା ଯୋଉ ଆମେ ଖାଉଛୁ ତ ଅଣ୍ଡା ର ଅ ଯୋଉ ଆମର କେଶର ଟା ରହିଲା ତ ସେ କେଶରଟାକୁ ଆମେ କଣ କହିବା?
କେଶରଟାକୁ କେଶର ହିଁ କୁଅନ୍ତି।
ନାଇଁ ନାଇଁ କେଶ ଧରି ନିଅ ଆମେ ବିଜ୍ଞାନରେ ପଢ଼ି ଆସିଚନ୍ତି ଅଣ୍ଡାର ଉପର ଅଂଶକୁ କଣ କୁହାଯାଏ? ଅଣ୍ଡାର ଭିତର ଅଂଶଟାକୁ କଣ କୁହାଯାଏ? ମୁଁ ଆପଣଙ୍କୁ ସେଇଟା ପଚାରିଲି?
ମୁଁ କିନ୍ତୁ ଜାଣିନି ଆପଣ ଯଦି ଜାଣିଚନ୍ତି ଆପଣ ମୋ ଟେ ଆନ୍ସର ଟା ମାନେ ଉତ୍ତର ଟା ଦଉନାହାନ୍ତି।
ହଁ। ଉତ୍ତର ହେଲା ଆମର ସଠିକ ଉତ୍ତର ହଉଚି ଅଣ୍ଡାର ଉପର ଅଂଶ ଟାଙ୍କୁ ମୁଁ ଏବେ କହିପାରିବିନି ଯେହେତୁ ଏଇଟା ଇଂଗିଲିସ୍ ର ତ ଭିତର ଅଂଶ ଟାକୁ ଆମର ପିତକ ବୋଲି କୁହନ୍ତି।
ଓ ଆଚ୍ଛା ଆଚ୍ଛା ତାହଲେ ଆପଣଙ୍କ ଠାରୁ ଏଇ ଉତ୍ତରଟି ମୁଁ ଶିକ୍ଷା ଲାଭ କରି ଆ ମୁଁ ନିଜକୁ ନିଜେ ଧନ୍ୟ ମାନେ କରୁଚି ଆପଣଙ୍କ ଭଳି ଗୋଟେ ସାଙ୍ଗ ପାଇଥିବାରୁ ମୁଁ ବହୁତ ଗର୍ବିତ।
ମୁଁ ତ ଆପଣଙ୍କ ପାଖରେ ମାନେ କିଛି ମାନେ ଆପଣ ତ ମତେ ବହୁତ ସାରା ପ ପଚାରୁଚନ୍ତି ହେଲେ ମୁଁ କହିବା ପାଇଁ ଚାହୁଁନି କାରଣ ମୁଁ ଚାହୁଁନି ଯେ କୋଉଠି ଗୋଟେ ତ୍ରୁ ତ୍ରୁଟି ରହିଯାଉ କାହିଁକି ନା ମୁଁ ଚାହେଁ ନା ମୋର ଗୋଟେ କିଛି ଭୁଲ୍ ଥାଉ କାହିଁକି ମୁଁ ଜାଣିଥିଲେ ବି ମଧ୍ୟ ମୁଁ କହେ ପି ଡରୁଛି।
ଆଚ୍ଛା ତ୍ରୁଟିରୁ ହିଁ ତ ଆମକୁ ତ୍ରୁଟିକୁ ତ ହିଁ ଆମକୁ ସଂଶୋଧନ କରିବାକୁ ପଡିବ ନା। ଆମେ ସିନା ତ୍ରୁଟି ଆମର ହେଲେ ଆମେ ଜାଣିବା କିଛି।
ହଁ ସେଟା ତ ଠିକ୍ କଥା ଫିର୍ ବି ମାନେ ତଥାପି ମତେ ଟିକେ ଡର ଲାଗୁଚି ଆଉ।
ଆଚ୍ଛା। ସା ଆପଣଙ୍କ ଗାଁରେ ଗାଈ ଅଛି